ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ ଆଉ ରୋଷେଇବାସ କଲାଣି ଖାଇସାରିଲଣି ନା ନାଇଁ?
ହଁ ଖାଇ ସାରିଲିଣି।
ଓହୋ।
ଆଜି ପଖାଳ ଟିକେ ଖାଇଚି ପଖାଳ ଆଳୁ ଟିକେ ଭାଜିଦେଲି ଶାଗ ଟିକେ ଶାଗ ଟିକେ ଭାଜିଦେଲି ଆଳୁ ଟିକେ ଭାଜିଦେଲି। ଆଉ ଉ-ଉ-ଉ-ଉ ହୁଁ ପୁଅର ମୋର ତ ଅଛୁ ଦି ଜଣ ଯାକ ଦି ଜଣ ଯାକ ଆଣିକି ପଖାଳ ଟିକେ ଖାଇଲି ପଖାଳ ଖାଇକି ଆସି ଆସିଲି ଆଉ।
ହୁଁ।
ତମର କେମିତି କଣ ରୋଷେଇ।
ଆମର। ଆମର ତ ପଖାଳ ଖାଇଚୁ ବର୍ତ୍ତମାନ ରୋଷେଇ ଚାଲିଚି ଆମର ପଖାଳ କରିଥିଲି। ବଡିଚୁରା ଆଉ ଶାଗ ଭଜା ଆଉ ହଉଚି ଆମ୍ବ ଆଉ ହଁ ଆମ୍ବ ଏଇ ଏମିତି ଖାଇଲୁ ଆଉ। ମୁଁ ଏକା ନା ପୁଅ ନାହିଁ ଘରେ ଏକା ନା ସେ ମୁଁ ଏକା ଇଏ କରିକି ଖାଇଦେଲି ତାପରେ ରୋଷେଇ କରୁଚି ଦେଖିବା ଦିଟା ତିନିଟା ବେଳକୁ ଯାଇକି ଖାଇବୁ ଆଉ। ରୋଷେଇ ଆମର ହବ ଡାଲି ହେଇଚି। ଓ ଆଳୁ ଭର୍ତା। ଆଉ ପୋଟଳ ଭଜା କରିଚି ଟିକେ ଆଉ। ଆଉ ତମର?
ଆମର ବି ରୋଷେଇ ଚାଲିଚି ଆମର ଡାଲମା ଆଜି ଡାଲମା। ଆଉ ସେ ପନିର ଟିକେ ଥିଲା ପନିର ଉଁ ଉଁ ଟିକେ କରିଦେଇଚି କରିବାକୁ ଯାଉଚି ପନିର ସବୁ ହୁଁ ମସ ସଲା ବାଟା ବୁଟି କରିଦେଇଛି ଆଉ ସେ ପନିରଟାକୁ ତାକୁ ଉଁ କପଡାରେ ଗୁଡେଇକି ଅଁ ଶିଳରେ ଥୋଇ ଦେଇଚି ତାକୁ ସେ ପାଣି ଗୁଡା ନିଗିଡି ଗଲେ
ତାକୁ ଆଣିମି ଆଣିକି ତାୱାରେ ପକେଇକି ଅଁ ତାକୁ ଟିକ କିଏ ଗରମ କରିଦେଲେ ସେ ପୁରା ପିଠା ପରିକା ହେଇଯିବ। ପିଠା ପରିକା ତା ପିସ୍ ପିସ୍ କରିକି କାଟିକି ତାକୁ ଛାଣିମି ଛାଣିଲା ପରେ ତାକୁ ଏଇ ଯୋଉ କାଜୁ ଆଉ ଉଁ ସେ ଯୋଉ ଇଏ ଅଁ ଅଁ ସବୁ ମିଶେଇକି ଉଁ ଗ୍ରାଇଣ୍ଡିଙ୍ଗ କରିଦେବି ଟମାଟ ସବୁ ମିଶେଇକି ତାକୁ ଉ ଗ୍ରା ଗ୍ରାଇଣ୍ଡିଙ୍ଗ କରିଦେଇକି ତାପରେ ତେଲ ଦେଇକି ଉଁ ତାକୁ କରିବି ରାନ୍ଧିବି ଆଉ।
ଉଁ ହୁଁ।
ତାପରେ ଆଉ ଗୋଟିଏ ଭାବୁଚି ଉଁ ଏ ଆଁ ଯାହା ହେଲେ ଗୋଟେ ଭଜାଟେ କରିଦେବି କଣ ଭେଣ୍ଡି ଅଛି। ଏ ଆଉ କଦଳୀ ଅଛି।
ଆଉ କଁ ବାଡିରେ ଫଳିଥିଲା
ହଁ ବାଡିରେ କଦଳୀ ଭେଣ୍ଡି ପ୍ରତ୍ୟେକ ଜିନିଷ ହଉଛି ସେ ବାଡିରୁ ତ ଆମେ ଆଣିକି ପ୍ରାୟ ଖାଉଚୁ ବିକ୍ରି ବି ହଉଚି। ଦୋକାନ ମାନଙ୍କୁ ସବୁ ପଠଉଛୁ ବିକ୍ରି କରିବା ପାଇଁ ଦୋକାନ ମାନ ରେ ସେଇଠି ବି ରହୁଛି ଆଉ। ସ ଏମତି ଯେମିତି ସେ କାଟିକି ସବୁ ରଖିଚି। ଯାଉଚି ଯିବି ତାକୁ କ ରାନ୍ଧିବି।
ଆଉ ତମେ କଣ ହଉଚି ଉଁ ଧର୍ମ ଏ ପୀଠସ୍ଥଳୀ କୋଉ ଠାକୁର ବାକୁର କୁଆଡେ ଯାଇଥିଲ ବୁଲି ନା ନାଇଁ? ଆମର ଏସି ଜି ମାନେ ଯାଇଥିଲୁ ବୁଲି ସବୁ। ଅଁ ହ ଯାଇଥିଲୁ ବହୁତ ବହୁତ ଜାଗା ଦେଖି ଆସିଥିଲୁ ବାଲେଶ୍ଵର। ପଞ୍ଚଲିଙ୍ଗେଶ୍ଵର ଆଉ କ୍ଷୀରଚୋରା ଗୋପୀନାଥ। ଆଉ ନୀଳ ମାଧବ କଣ୍ଟିଲ ନୀଳ ମାଧବ। ଆ ତାପରେ ପୁରୀ, କୋଣାର୍କ ଆମେ ଏମିତି ବହୁତ ଜାଗାରେ ବୁଲି ବୁଲି ଦି ତିନି ଦିନି ପୁରା ରହି ଚାରିଆଡେ ସବୁ ବୁଲାବୁଲି ବୁଲାବୁଲି କରି ବହୁତ ମଜାମସ୍ତି କରିଲୁ ଆମେ। ଦେଖିନଥିଲି କଣ୍ଟିଲ ନୀଳ ମାଧବ। ସେଠି ଦେଖ ସେଠି ଦେଖିଲୁ ରାଣୀଙ୍କ ରାଣୀ କୁଅ। ଆଉ ହଉଛି ରା ରାଜବାଟି। ଆଁ କ୍ଷୀର ଚୋରା ଗୋପୀନାଥରେ। ଆ ସବୁ ବହୁତ ବଢିଆ ସୁନ୍ଦର ହେଇଛି ଜାଗା ବହୁତ ବଢିଆ ଲାଗୁଚି ସେ ଜାଗାରେ। ଆଉ ମନେ ଭରିକି ଦେଖିଲୁ କିନ୍ତୁ ଇଚ୍ଛା ହୋଉନଥିଲା ସେଠୁ ଆସିବା ପାଇଁ। ଏତେ ଭଲ ଲାଗୁଥିଲା। ଓ ତମର ଆଉ କୁଆଡେ ଯାଉଚ ନା ନାଇଁ ନା ଆମର ସବୁ ଯାଉ-
ହଁ ଆମର ଯିବୁ ଏଠି ପା ଆମେ ଯିବୁ ବରହମପୁର। ବରହମପୁରରେ ତାରା ତାରିଣୀ ତାରା ଆଉ ବ୍ରରହମପୁର ର ପୁରା ଲାଷ୍ଟ ମାନେ ବ୍ରହ୍ମପୁରରୁ ସରିଲା ବେଳକୁ ତ ତପ୍ତ ପାଣି ଗୋଟେ ଅଛି ତପ୍ତ ପାଣି ମାନେ ପାଣି ଟା ପୁରା ଫୁଟିବ
ହୁଁ।
ପାଣି ଟା ପୁରା ଫୁଟିବ ଅଁ ଫୁଟୁଥିବ ସେଠି ମାନେ ଦେଖିବା ପାଇଁ ବ ବହୁତ ମାନେ ସେ ପାଣିକି କି କିଛି ଛୁଇଁ ହବନି କିଛି କରିହବନି ଖାଲି ଦେଖିପାରିବ ତମେ। ଉଁ ବହୁତ ତପ୍ତ ପାଣି ସେଟା ଗୋଟେ ଦ ମାନେ ଭଲ ଦେଖିବା ପାଇଁ ଭଲ ଲାଗେ ଆଉ ତାରା ତାରିଣୀ ପୁରା ମାନେ ପାହାଚ ସେଟା ହଉଚି ଉଁ ଇଏ ଉପରେ ପାହାଡ କଟା ହେଇ ହେଇ ହେଇ ହେଇ ତାରା ତାରିଣୀ ଯାଇକି ବହୁତ ଉପରେ ସେ ବସିଛନ୍ତି ସେଠି ତମେ ପାହାଚରେ ଚଢି ଚଢି ତାଙ୍କୁ ଯାଇକି ଦର୍ଶନ ମାଙ୍କୁ ଯାଇକି ଦର୍ଶନ କରିବ ଦର୍ଶନ କରିକି ସେଠି ଭୋଗ ରାଗ ଆଉ ମା ଯାହା ମାଂଶିକ କରିବ ସେଠି ସଫଳ ହୁଏ।
ସେଠି ସଫଳ ହୁଏ ସେ ତାର ତାରିଣୀରେ ହେଇ କି ସେଠି ଭୋଜି ବି ହୁଏ ଭୋଜିରେ ଲୋକ ଯାଆନ୍ତି। ଯାହା ମାଂଶିକ କରିଥାନ୍ତି ସେଠି ଯାହାର ପୂରଣ ହୁଏ ସମସ୍ତଙ୍କୁ ଭୋଜି ଦିଅନ୍ତି।
ଖାଇକି ଆମେ ସେଠି ଆସୁ ଆଉ।
ହୁଁ ହୁଁ ପାଖାପାଖି ତମ ଘର ସେଇଠି ନା କଣ?
ହଁ।
ଆ ହା। ହେଲେ ମୁଁ ତ ଆମେ ତ ଦେଖିନୁ ଆମେ ସେ ଆମ ଆମେ ସେଜି ନୁହଁ ତ କେ କେତେ ଜଣ ସାଙ୍ଗ ମିଶିକି ଏ ତମ ଆଡେ ଟିକେ ଯିବୁ ଆମକୁ ତମେ ଦେଖେଇ ଦବ? ଆଉ କଣ ହେଇଛି ଆମେ ଜାଣିନୁ ତମେ ଆମକୁ କହିଦବ କୋଉଠୁ କଣ ଆମ ସହିତ ତମେ ଯିବ। କାହିଁକି ଯିବା ବୁଲିବା ଟିକେ ତମ ତପ୍ତପାଣି ତାରା ତାରିଣୀ। ଆମେ ଦେଖିଛୁ ନା। ଆମେ ଟିକେ କେବେ ଯିବୁ ତମକୁ କଣ୍ଟାକ୍ଟ କରିବୁ ତମେ ତମ ଆଡ୍ରେସ ଦବ ତମ ସହିତ ଆମେ ଯିବୁ ହଉଛି ଟିକେ ଦେଖିକି ହେଲେ ଆସନ୍ତୁ କେବେ କହିବେ ଦେଖିଆ। ଆମେ ଯିବୁ ଯେବେ ଏ ଆ ପରେ ପରେ ଗଲେ ଭଲ ଆଉ ତେଣିକି ଟିକେ ବର୍ଷା ସିଜିନି ଟା ଆସିଯାଉଛି ନା ଆଉ ଯାଇ ହବନି। ତମେ ଏବେ ଆ ଆ ଭିତରେ ଆମକୁ ଟିକେ ତମେ କଣ ଫାଙ୍କା ହେଲେ ଆମକୁ କହିଲେ ଆମେ ଯାଆନ୍ତୁ। ଆମେ ଚାରି ସାତ ଆଠ ଜଣ ଯାଆନ୍ତୁ ଗୋଟେ ବୋଲର କରିକି ଆଉ। ଆମେ ଚାହୁଁଥିଲୁ କୋଉଠି ଯିବା ପାଇଁ କିନ୍ତୁ ଯାଇ ପା ଟିକେ ଯାଉନୁ ଆମେ ଯିବୁ ଆଉ। ଦେଖିବୁ ମୁଁ ଦେଖିନି କେବେ ବି ତପ୍ତ ପାଣି ତାରା ତାରିଣୀ। ଆଉ ଯାଇକି ଟିକେ ଦେଖିକି ଆସିବୁ ବୁଲି ବୁଲା କି। ଆଉ ତମ ଆଡେ କଣ ଅଛି ସବୁ ଏଇଆ ନା ଆଉ କଣ ଅଛି?
ହଁ ଆମର ଏଠି ବି ଏବେ ରଥଯାତ୍ରା ହବ।
ଅ ହଁ।
ଆର ମାସରେ ରଥଯାତ୍ରା ପଡୁଛି ଆମର ଏଠି ବହୁତ ବଢିଆରେ ରଥ ରଥ ଟଣା ନୁହେ ରଥଯାତ୍ରା ହୁଏ ଆମର ଅଁ ଗାଁ ଭିତରେ ଅଛନ୍ତି ଠାକୁର। ହୁଁ, ଆମର ସେ ଆସିବେ ନୂଆ ସାଇକି। ସେ ପୁରୁଣା ଗାଁରେ ଅଛନ୍ତି କି ନୂଆ- ସାଇକି ଆସନ୍ତି। ସେଠି ବହୁତ ମାନେ ଯୋଉମାନେ ସବୁ ଠାକୁରଙ୍କୁ ବ୍ରାହ୍ମଣ ଆଉ ଅନ୍ୟମାନେଯୋଉମାନେ ଏ ସବୁ ଠାକୁରଙ୍କୁ ବାହା ଉଁ ବାହାର କରିକି ସେଠି ଆସିକି ରଥରେ ବସନ୍ତି ରଥ ଯା ସ୍ଵତନ୍ତ୍ର ତାଙ୍କ ପାଇଁ ହେଇଛି। ସେଇ ରଥରେ ଆଣିକି ସମ ତାଙ୍କୁ ଠାକୁରଙ୍କୁ ବସାନ୍ତି। ସେଠି ରଥ ଟଣା ଯାଏ। ଆମେ ବହୁତ ସ୍ତ୍ରୀ ଲୋକ ଯାଉ। ଆମର ଠି ବି ସବୁ ପୁଅ ପିଲା ମାନେ ଛୁଆଠୁ ଆରମ୍ଭ କରି ପ୍ରତ୍ୟେକ ସେଠି ଆମେ ଯାଇକି ଠାକୁରଙ୍କୁ ଟାଣି ଟାଣି ଧରିକି ଆମର ଏଇ ସାଇକି ଧରିକି ଆସୁ। ଏଠି ବି ବହୁତ ଆଠ ଦିନି ମା ମାଉସୀଙ୍କ ଘରେ ରହନ୍ତି। ମା ମାଉସୀ ଙ୍କ ଘରେ ଆଠ ଦିନି ରହେ। ସବୁ ଦିନି ମାନେ ଭୋଗ ଲାଗେ। ସବୁଦିନି ଭୋଜି ହୁଏ ବୋହୁ ଆସ- ଜିକି ସମସ୍ତେ ଖାଆନ୍ତି। ମାନେ ଆଉ ଉଁ ଯେ ବଢିଆ। ଯିଏ ଯୁଆଡୁ ଆସିଥାନ୍ତି। ସବୁ ଝି ଦେଖିବା ପାଇଁ ଆସନ୍ତି। ଉଁ ଯୋଉମାନେ ଚାହାନ୍ତି ଯେ ଝିଅ ମାନେ ଆସିକି ଏଠି ଦେଖିବେ ବୋଲିକି। ସେମାନେ ବି ଆସନ୍ତି। ଆଠ ଦିନି ରହନ୍ତି। ଏଠି ତ ସବୁ ଦିନି- ଦିଟା ବେଳେ ଖାଇବା ପ୍ରୋଗ୍ରାମ ହୁଏ।
ହୁଁ
ଭଲରେ ହୁଏ ଆମର ରଥଯାତ୍ରା।
ତମେ ଯା ରଥ ଟାଣିଛ କେବେ?
ହୁଁ, ରଥ ଆମେ ସବୁବେଳେ ଟାଣୁ। ସବୁ ବର୍ଷ ଟାଣୁଛୁ। ରଥ ଏ ଏଠି ଆମେ ସବୁ ବର୍ଷ ଟାଣୁଛୁ। ଠାକୁରଙ୍କ ପାଖରେ ଭୋଗ ଲଗଉଛୁ। ମା ମାଉସୀଙ୍କ ଘରେ ଠାକୁ କୁର ରହୁଛ ଅ ଭିତରେ ରହିଲେ ତାପରେ ଆମେ ଆସୁଛୁ। ପୁଣି ସନ୍ଧ୍ୟା ବେଳୁକୁ କୁ ଆସିକି ଦର୍ଶନ କରୁ ଠାକୁରଙ୍କୁ।
ତମର କଣ ଲେଡିସ ମାନେ ଟାଣନ୍ତି ରଥ?
ହଁ ଆମର ଏଠି ଟାଣନ୍ତି। ଲେଡିଜ ମାନେ ସମସ୍ତେ ଟାଣନ୍ତି ଆମର ଏଠି ରଥ।
ଆ ଶୁଣିଥିଲି ପୁରୀରେ ସୁଭଦ୍ରା ରଥ, ସୁଭଦ୍ରା ମାଙ୍କ ରଥ ତାକୁ ଲେଡିସ୍ ମାନେ ତ ଟାଣନ୍ତି। ଏତେ ମାନେ ସ୍ତ୍ରୀ ଲୋକମାନେ ଟାଣନ୍ତି ନା। ସେଥିପାଇଁ ମୁଁ ପଚାରୁଥିଲି ତମର ଏଠି ଟାଣନ୍ତି କି?
ହୁଁ ହ ଆମର ଏଠି ଟାଣନ୍ତି ସମସ୍ତେ। ଆଉ ତ ତମର ଏଠି ରଥଯାତ୍ରା କେମିତି କଣ ହୁଏ?
ନାଇଁ ଆମର ଏମିତି କିଛି ନାହିଁ। ସେମିତି ଖାଲି ଟିକେ ଏବେ ବୋଲି କି ଆଗୁରୁ ତ ନଥିଲା। ଥିଲା ରଥଯାତ୍ରା। କିନ୍ତୁ ଏବେ ଟିକେ ନୂଆ ନୂଆ କି ରଥ କରୁଛନ୍ତି। ଏଇ ବର୍ଷ ପୋ ପ୍ରଥମି କି କରିବେ ଆଉ। ଷ୍ଟାର୍ଟ କଲେ ତାପରେ ଯାହା ଆର ବର୍ଷ କୁ ଭଲ କରୁବେ ଆଉ। ଏ ବର୍ଷ ନୂଆ କରୁଛନ୍ତି।
ଉଁ ହୁଁ
ରଥ ତିଆରି ହଉଛି। ଆମର ଏଇ ନା ରଥ ଗଢା ହଉଛି। ଏ ବର୍ଷ ଆର ବର୍ଷଠୁ ଭଲସେ କରିବେ। ହୁଁ
ସେପଟେ ଆମର ଆମର ତ ସେ ରଥଯାତ୍ରା ସେମିତି। ଭଲ ହୁଏ ଆମର ଏଇ ଯୋଉ। ତମର ବର୍ଷା ସେପଟେ ହଉଛି ନା ନାଇଁ।
ନାଇଁ ବର୍ଷା ନାଇଁ।
ବର୍ଷା ତଳି, ଫଳି କେମିତି ପକଉଛ କଣ କେମିତି?
ନାଇଁ ଏରା ଆମର ତ ତଳି ପଡି ନାହିଁ ଟିକେ ଆଉ ଟିକେ ପାଗ ଦେଲେ ଯଦି ହବ। ପକେଇବୁ ଆଉ ହଉ ମୁଁ ଟିକେ ରୋଷେଇ ସାରେ କଥା ହବା।
ଅ ହଉ।